ହ୍ୟାଲୋ ଆଜ୍ଞା ସାର୍ କୁହନ୍ତୁ ଭଲ ଅଛନ୍ତି।
ହଁ ମ୍ୟାଡାମ ଭଲ ଅଛୁ।
ଆଛା ହଁ ଆପଣ କଁ କହୁଥିଲେ ବୋଧେ କେଦାରନାଥ ହଁ ଯାଇଥିଲେ।
ହଁ ହଁ ହଁ।
ତ କଣ ହେଲା।
ହଁ ମୁଁ ସେଟା ହିଁ କହିଲି ଆପଣ ଯଦି ଚାଲିକି ଯାଉଛନ୍ତି ଆପଣଙ୍କୁ ଦଶ ରୁ ବାର ଘଣ୍ଟା। ସମୟ ଲାଗିବ ବୋଲି।
ହଁ ତାପରେ। ରହିବା ତ ସୁବିଧା ଅଛି ଘର ଅଛି ସେଠି ରୁମ ବି ମିଳିଛି। ଯିବ ଅଧିକ ପଇସା ବାଲା ଅଛି କମ ପଇସା
ହଁ ତିନିଶହ ଟଙ୍କାରୁ ବି କ୍ୟାପ ମିଳିଯିବ ଆପଣଙ୍କୁ ସେଠି।
ଆଚ୍ଛା ଆଚ୍ଛା ହଁ।
ତ ଆପଣ ଚାହିଁଲେ ସେଠି କ୍ୟାମ୍ପ ନେଇକି ବି ରହିପାରିବେ।
ଆଚ୍ଛା ବୁଝିଲି। ଆଉ ତାପରେ ସେଠୁ।
ନାଇଁ ତ ଯଦି ଘୋଡା ଗାଡିରେ ଯାଉଚନ୍ତି
ହଁ।
ଘୋଡା ଗାଡିରେ ଆପଣଙ୍କୁ ତ କହିଥିଲି ତିନି ହଜାର ରୁ ସାଢେ ତିନି ହଜାର ହବ। ଭଳିଆ ଆପଣଙ୍କୁ ଲାଗିବି କେବଳ ଯିବା ପାଇଁ ତ ଘୋଡ଼ା ଗାଡ଼ିରେ ଆପଣଙ୍କୁ ଟିକେ କମ୍ ସମୟ ଲାଗିବ ଚାଲିକି ଗଲେ ଦଶ ବାର ଘଣ୍ଟା ଲାଗୁଚି ଘୋଡ଼ା ଗାଡ଼ିରେ ଗଲେ ତଥାଵି ଆପଣଙ୍କୁ ଛଅ ରୁ ସାତ ଘଣ୍ଟା ଭଳିଆ ଲାଗିଯିବ। ଆଉ ଦୁଇ ଘଣ୍ଟା ଶୀଘ୍ର ପହଞ୍ଚିବେ ଆଉ।
ହଁ ସେଇଦିନ ଯାଇକି ସେଇଦିନ ଫେରିବି ହବ?
ସେଇଦିନ ଯାଇକି ସେଇଦିନ ତ ଫେରି ହବନି କେବଳ ଯାଇକି ଯଦି ଦ ଇଏ ଏତେ ଦୂରରୁ ଯାଉଛନ୍ତି ମାନେ ତ ଦର୍ଶନ କରିବା। କେବଳ ଚଢି଼କି ତ ଓହ୍ଲେଇ ଯିବେନି ଚଢି଼କି ଓହ୍ଲେଇ ଗଲେ ସେଇଦିନ ଯାଇକି ସେଇଦିନ ପଳେଇ ଆସି ପାରିବେ କିନ୍ତୁ ଦର୍ଶନ ପାଇଁ ଆପଣଙ୍କୁ ଯାହା ହେଲେ ବି ପାଞ୍ଚ ଘଣ୍ଟା ଧାଡିରେ ଛିଡା ହବା ପାଇଁପ
ହଁ ହଁ ହଁ ବୁଝିଲି।
ତ ଦେଖନ୍ତୁ ଯଦି ଆପଣ ଯାଇକି ସନ୍ଧ୍ୟା ଆଡକୁ ପହଞ୍ଚୁଚନ୍ତି ତାହଲେ ସନ୍ଧ୍ୟା ସୁ ତମର ବୋତେ ଆଳତିହୁଏ ସନ୍ଧ୍ୟା ସ ସାତଟା ବଳୁ। ତ ଆପଣ ସେଟାକୁ ଚେଷ୍ଟା କରିବେ ସେଇଟା ଯାହାଲେ ବି ଦେଖିବା ପାଇଁ। କାହିଁକି ନା ସେଇଟା ସମସ୍ତେ ଦେଖି ପାରନ୍ତିନି ସକାଳୁ ଦର୍ଶନ ସାରିକି ପଳେଇ ଆସନ୍ତି। ତ ଯଦି ସନ୍ଧ୍ୟାବଳେ ପହଞ୍ଚୁଚନ୍ତି ଆପଣ। ଆଳତି ଟା ଦେଖିକି ସେଇଠି ଆପଣ ରୁମ୍ ନେଇକି ଯଦି ରହିଯାଉଚନ୍ତି।
ହଁ।
ଧାଡିରେ ଛିଡା ହବା ପାଇଁ ସବୁବଳେ ମ ମଧ୍ୟ ରାତ୍ରରୁ ବାହାରିବେ ଆପଣ ରୁମ୍ ରୁ। ଚେଷ୍ଟା କରିବେ ବାରଟା ରୁ ଗୋଟେ ଭିତରେ ଯାଇକି ଧାଡିରେ ଛିଡା ହେବା ପାଇଁ।
ମୁଁ ଇସ୍
କାହିଁକି ନା ମନ୍ଦିରର ଆମର ଯୋଉ ପହଡ଼ କୁହନ୍ତି। ସେଇଟା ଖୋଲା ହୁଏ ରାତି ଟାଇମ୍ ରେ ବନ୍ଦ ଥାଏ ଖୋଲା ହୁଏ ସକାଳ
ପାଞ୍ଚ ଟା ନା ଛଅଟା ରେ ଖୋଲା ହୁଏ ହୁଁ।
ହଁ ଯଦି ଆପଣ ରାତି ବାରଟାରୁ ଗୋଟେ ଭିତରେ ଛିଡା ହେଇଛନ୍ତି ପ୍ରଥମ ଦର୍ଶନ ଆପଣ ଅଧଘଣ୍ଟା ଭିତରେ ସାରିବେ। ପଳେଇ‌ ଆସିବେ କିନ୍ତୁ ବାରଟାରୁ ଧାଡ଼ି ରେ ଛିଡା ହେବାକୁ ପଡ଼ିବ।
ବୁଝିିଲି।
ଆପଣଙ୍କ ନମ୍ବର ଟା ଶୀଘ୍ର ପଳେଇ ଆସିବ ଆଉ। ନାଇଁ ତ ଯଦି ଡେରି କରିଚନ୍ତି ଦୁଇଟା ତିନିଟା ଚାରିଟା କରୁଚନ୍ତି ସେଠି ଧାଡି ଦୁଇରୁୁ ତିନି କିଲୋମିଟର ଚାରି କିଲୋମିଟର ଭଳିଆ ଲମ୍ବା ଲାଇନ୍ ଦର୍ଶନ ପାଇଁ।
ତ ଆପଣଙ୍କୁ ସେଥିପାଇଁ ଶୀଘ୍ର ଟିକେ ମଧ୍ୟରାତ୍ରୁ ଯାଇକି ଧାଡିରେ ଯଦି ଛିଡା ହଉଛନ୍ତି ରାତିରେ ରହିଗଲେ ସନ୍ଧ୍ୟା ଆଳତି ଦେଖିକି ମଧ୍ୟ ରାତ୍ରିରେ ବାହାରି ଯିବେ ଧାଡିରେ ଛିଡା ହେବା ପାଇଁ। ସେଠି ଛିଡା ହେଇକି ସକାଳୁ ଦର୍ଶନ ହଁ ସ ସକାଳ ପାଞ୍ଚଟା ବେଳକୁ ଦର୍ଶନ ସାରି ଦେଇକି ବାହାରି ଯିବେ ଆଉ। ଆ ସେଥି ପାଖରେ ହେଲିପ୍ୟାଡ଼ ବି ଅଛି ଆମର। ହେଲିକପ୍ଟର ଗୁଡା ଯୋଉଠି ଯାଇକି ସବୁ ଆମର ରୁହନ୍ତି।
ହଁ ବୁଝିଲୁ। ତାପରେ ସେଠୁ ଫେରିବା ପାଇଁ ବିତ ନିହାତି ସେଇ ଦଶ ରୁ ବାର ଘଣ୍ଟା ହିଁ ଲାଗିବ ନା।
ହଁ ମାନେ ସେମିତି ବେଶୀ ଶୀଘ୍ର ତ କଣ ଲୋକ କୁହନ୍ତି। ପାହାଡ ଓହ୍ଲେଇବା ପାଇଁ ସହଜ। ଥାଏ ଦେଖନ୍ତୁ ଓହ୍ଲେଇିବା ପାଇଁ ସହଜ ଅଲଗା ଜାଗାରେ ଯୋଉଠି ଥିବ ରାସ୍ତା ଭଲ ଥିବ। କିନ୍ତୁ ସେଠି ରାସ୍ତା ଗୁଡାକ ସମ୍ପୂର୍ଣ୍ଣ। ରାସ୍ତା ପୁରା
ହଁ ବୁଝିଲି ହେଇଥିବ ପାହାଡ ରାସ୍ତା ନା
ହଁ ତ ବର୍ଷା ବର୍ଷା ଯଦି ହେଇଯାଇଛି। ତାହେଲେ ତ ଆହୁରି ଅବସ୍ଥା ଖରାପ୍। ତ ଆପଣଙ୍କୁ ଦେଖିକି ଧୀରେ ସୁସ୍ଥେ ଆରାମ ସେ।
ଆଜ୍ଞା ହଁ। ସମୟ ଲାଗୁ ପଛେ କିନ୍ତୁ ତମେ ଦେଖିକି ଏତ ଆସିବ ନା ବାର ଘଣ୍ଟା ନଅ ନହଲେ
ନାଇଁ ତ ବାଟ ହଁ। ଏଇ ଦି ଘଣ୍ଟା ଶୀଘ୍ର ପହଞ୍ଚିବେ କିନ୍ତୁ। କେବେ ବି ଚେଷ୍ଟା କରିବି ନି ଯେ ଦୌଡ଼ି ଦୌଡ଼ି ଆମେ ଶୀଘ୍ର ପହଞ୍ଚିଯିବୁ ବୋଲି ସେମିତି ହେଲେ ବାଟରେ କୋଉଠି ବଡ଼ ଆସିବ ଯଦି
ସେଠି ବେଶୀ ହାଲିଆ ହେଇଯିବ ମାନେ ଚାହିଁବ ଯେ ଆମେ ଶୀଘ୍ର ଆସିଯିବୁ କିନ୍ତୁ ନିଜକୁ ବହୁତ୍ ଥକା ଲାଗିବ।
ତ
ତ ସେଠି ଆପଣ ବରଫପାତ ଦେଖିଲେ ବରଫ ପଡିଲା। ନାଇଁ ଆପଣ କୋଉ ସମୟରେ ଯାଇଥିଲେ ବରଫ ନଥିଲା?
ନାଇଁ ନାଇଁ ଆମେ ଯିବା ପୂର୍ବରୁ ହଁ ଦୁଇରୁ ଚାରି ଦିନ ପୂର୍ବରୁ ଆକଚ୍ୟୁଲି ବରଫପତା ହେଇଥିଲା। କିନ୍ତୁ ଆମେ ଦେଖିପାରିଲୁନି କିନ୍ତୁ ଆପଣ ଯେହେତୁ ସେଇ ଜାଗାରେ ଅଛନ୍ତି ସେ ପା ପାଖରେ ବରଫ ଗୁଡ଼ା ପଡ଼ିକି ଅଛି। ଆପଣ ସେଇ ଜିନିଷ ଟାକୁ ଦେ ଦେଖିପାରିବେ ହଁ। ଏତେ ଉପରେ ଯେହେତୁ କେଦାରନାଥ ମନ୍ଦିର ଟା ଅଛି ତ ସେଠି ବରଫ ପାହାଡ଼ ଉପରେ ପୁରା ଆଚ୍ଛା ଦିଦିତ ହେଇକି ଅଛି। ତ ଆପଣ ସେଗୁଡାକ ଦେଖିପାରିବେ ବହୁତ ବଢିଆ ଜିନିଷ। ସ୍ୱର୍ଗରେ ଥିଲା ଭଳିଆ ଲାଗିବ।
ହୁଁ ଆଚ୍ଛା ଆଉ ଖାଦ୍ୟ ସେଠି ଖାଦ୍ୟ ଭଲ ଥିଲା କେମିତି? କଣ
ଖାଦ୍ୟ ପାହାଡ ଉପରେ ମନ୍ଦିର ପାଖରେ ମିଳିଯିବ ଆପଣଙ୍କୁ ହୁଁ କୃଷି ଖାଦ୍ୟ ମିଳୁଛି। ଆମର ଛୋଲେ ଭଟୋରେ ପୁରୀ ତରକାରୀ
ବଢିଆ ତ ମିଳୁଛି ସେଗୁଡା ତାହେଲେ ନାଇଁ।
ହଁ ମିଳୁଛି ଯେମିତି କିି ଆପଣଙ୍କୁ କହିଥିଲି ଦରଦାମ୍ ଟିକେ ଅଧିକା ଯେହେତୁ ଏତେ
ହଁ ହଁ ଠିକ୍ ଆଚ୍ଛା ତଳକୁ ଆସିଲା ପରେ ଆପଣ ରହିପାରିବେ ସେଇଠି।
ତଳକୁ ଆସିଲା
ମନ୍ଦିରରୁ ପାହାଡ଼ ରୁ ଓହ୍ଲେଇକି ଆସିଲା ପରେ ତଳେ ଆପଣ ଆସିକି ରହିପାରିବେ।
ହଁ ହଁ ସେଠି ଆପଣଙ୍କୁ ତ ଚାଲିକି ଯାହାଲେ ବି ଆସିବାକୁ ପଡିବ ଆପଣ ଯୋଉ ଯାଏଁ ଗାଡି ଆପଣ ଆପଣଙ୍କର ଯାଉଛି। ସେଇ ଯାଏଁ ଆସିବାକୁ ପଡିବ ତ ସେଠୁ ପା ପାଖରେ ବି ଆପଣଙ୍କୁ ଉଁ ହୋଟେଲ୍ ରୁମ୍ ହେରିକା ଅଛି ଆପଣ ସେଠି ରହିପାରିବେ। ରୁମ୍ ନେଇକି
ବୁଝିଲି ଭଲ କଥା ଭଲ ମାନେ ଯଦି ଜଣେ କି ଯାଉଛି ସେ ତାହଲେ ତାର ଭଲରେ ଉଁ ଯାଇକି ବୁଲା ବୁଲି କରିକି ରହିକି ଆସିପାରିବ ମାନେ ତଥାପି କେତେ ପଇସା ଭଳିଆ ଖର୍ଚ୍ଚ ହବ ମାନେ ନା ନାଇଁ?
ହଁ ନାଇଁ ଦେଖନ୍ତୁ ଆପଣ ଯଦି ଚାଲିକି ଯାଉଛନ୍ତି ଅଭିଅସଲି ଆପଣଙ୍କ ପଇସା ତ ବଞ୍ଚିବ ଲାଇକ ସେ ଯଦି ଘୋଡା ଗାଡିରେ ଗଲେ କି ହେଲିକପ୍ଟର ରେ ଗଲେ ତାଠୁ କମ ରେ ତ ହବ ଯାହାହେଲେ ବି ଆପଣ ଯଦି ଚାଲିକି ଯାଉଛନ୍ତି।
ହଁ।
ତ ଯଦି ଆପଣ ଯାଉଛନ୍ତି ଚାଲିକି ଆପଣଙ୍କ ଖର୍ଚ୍ଚ ଧରନ୍ତୁ ଜଣକା
ହୁଁ। ଆଜ୍ଞା।
ହଁ ତ ଦଶ ରୁ ପନ୍ଦର ଜାର ଭିତରେ ଆପଣ ଆରାମସ ବୁଲିକି ଆସିବେ
ହୁଁ ବୁଝିଲି
ସେଥିରେ ରହିବା ବି ରହିବା
ଭଲ କଥା। ଭଲ ଗୋଟେ ଟ୍ରିପ୍ ହେଇଯିବ ଆଉ।
ହଁ କାହିଁକି ନା ସେଠି ଯେହେତୁ ହୋଟେଲ ରୁମ୍ ହେରିକା ସବୁ ଅଛି ଆଖ ପାଖରେ ଆପଣଙ୍କ ଆବଶ୍ୟକତା ଅନୁସାରେ କେତେ ଟଙ୍କାର ରୁମ ଆପଣ ନଉଛନ୍ତି ଦେଖିକି ସେଇ ଅନୁସାରେ ଆପ ଆପଣ ଯାଇକି ଆରାମସେ ଆସିପାରିବେ ଆଉ କେଦାରନାଥ ର ଆରମ୍ଭ ସ୍ଥଳ ଟା ହଉଛି ଗୌରୀ କୁଣ୍ଡ ତାକୁ କୁହନ୍ତି ଗୌରୀ କୁଣ୍ଡ ଯୋଉଠିକି ଆପଣ ଚାଲିବା ଆର ଆରମ୍ଭ କରିବେ ସିଡିରେ କିଛି ବାଟ ସିଡି ତାପରେ ବ ଗୌରୀ କୁଣ୍ଡ ଆଉ ସେ ସେଠି ଗୋଟେ ଏମିତି ସେଠି ଗୋଟେ ଆଧ୍ୟାତ୍ମିକ ସ୍ଥଳୀ ସେଇଟା ଭାବନ୍ତୁ ସୁନୁରୁ ମାଇନସ ପାଞ୍ଚ ଡିଗ୍ରୀରେ ତାପମାତ୍ରା ରହିକିିବି ଗୌରୀ କୁଣ୍ଡ ଏମିତି ଗୋଟେ ଜାଗା ସେଇଟା ସେଠି ପାଣି ଫୁଟୁଛି ପୁରା। ଗରମ ପାଣି ମାନେ ଏତେ ବରଫ ଫେରିବା ଏରିଆ କିନ୍ତୁ ସେ ଜାଗାରେ ପାଣି ପୁରା ଫୁଟୁଚି।
ଆଛା ବଢିଆ ଜିନିଷ ଟା ତ ନା ଥଣ୍ଡା ଜାଗାରେ ବରଫ ଅଞ୍ଚଳରେ ତମେ ଯଦି ଗରମ ର ପାଣି ପାଉଚ ମାନେ ଏତେ ଗୌର କୁଣ୍ଡ ଯୋଉଟା ନିହାତି ଭଲ ଜାଗା ଗୋଟ
ତ ଲୋକ ସେଥିପାଇଁ ଯେତେବେଳେ କେଦାରନାଥ ଯା ଯାତ୍ରା ଆରମ୍ଭ କରନ୍ତି ସେଇଠୁ ସେଇଠି ହିଁ ଗାଧେଇକି ବୁଡ ପକେଇକି ଯାଆନ୍ତି।
ଆଛା ହଁ ଯେହେତୁ ବରଫ ଜାଗା ଗରମ ପାଣି ରେ ଗାଧେଇବା ଦରକାର ଦେହ ପାଇଁ ବି ଗରମ ରମ ଭଲ ତ ତମେ ସେଇଠି ସ୍ନାନ କରିକି ଯାଇ
ବାସ୍ ସେଇଠି ବୁଡ ପକେଇକି ଗାଧେଇକି ଆପଣ
ଆଚ୍ଛା ଆଚ୍ଛା ଭଲ ଭଲ ଭଲ ଜାଗା ତାହେଲେ ଆପଣ ସେଇଠୁ ଆପଣଙ୍କ ଯାତ୍ରା ଆରମ୍ଭ କରିପାରିବେ।
ହଁ ମେ ସେଇଟା ହିଁ ଆରମ୍ଭ ସ୍ଥଳୀ। ଆପଣ ଯେତେବେଳେ ପାହାଡ ଚଢିବା ଆରମ୍ଭ କରୁ ବେ ପୁରା ପାହାଡ ତଳେ ଆରମ୍ଭ ଜାଗା ହିଁ ହଉଛି ଗୌରୀ ଗୁଣ୍ଡ।
ଓହୋ ଭଲ ଆଉ। ହଁ ଆଉ କଣ ଅଛି?
ସେଇଠୁ ତ ଯିବେ ସେଠୁ ଫେରିଲା ପରେ ବାଟରେ ଝରଣା ହେରିକା ସବୁତ ଅଛି ଆପଣ ଯଦି ଚାହିଁବେ ଯାଇପାରିବେ ଦେଖବୁ
ଅଲଗା ଝରଣା ଅଛି ସେଇଠି
ହଁ କେତେ ସାରା ଅଛି କାହିଁକି ନା ଆପଣ ପାହାଡ ଧାରରେ ଧାରରେ ହିଁ ଯିବେ ଉପରକୁ ତ ଦେଖିକି ହିଁ ସାବ ସ୍ଥାନ ସହିତ ଯିବା ପାଇଁ ପଡିବ
ବୁଝିଲି।
କେତେ ଜାଗାରେ ଆମର ବାଡ଼ ଦିଆ ହେଇଛି ଆଉ କେତେ ଜାଗାରେ ବାଡ଼ ତ ସେଠି ଯଦି ଆପଣଙ୍କର ଗୋଡ଼ ଖସୁଚି ତାହେଲେ ଆପଣ ସିଧା ଯାଇ ଘାଟିରେ ପଡିବେ
ହୁଁ ହୁଁ ବୁଝିଲି ବୁଝିଲି ସାର୍
ଧ୍ୟାନ ସହିତ ଯିବା ପାଇଁ ପଡିବ ଆଉ
ଆଜ୍ଞା।
ଆରାମସେ ଯାଇକି ଆସିପାରିବେ କିଛି ଅସୁବିଧା ନାହିଁ
ହଉ ସାର୍ ଯଦି ଯିବାର ହେଲା ମୁଁ ଆପଣଙ୍କ ସହ କଥା ହଉଛି ଆଉ ରଖୁଛି ଧନ୍ୟବାଦ ହଁ ହ